ହଁ ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ହୁଁ ନମସ୍କାର କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି?
ମଣ
ଆଉ କିଛି ନାହିଁ ଏମିତି ବସିଛି ଆଉ।
ଆଉ ଖାଇସାରିଲେଣି?
ନା ଖାଇବା ହେଇନି ଆଉ ଟିକେ ପରେ ହବ ଆପଣଙ୍କର?
ହଁ ସରିଲାଣି।
ଆଜ୍ଞା ତ ପାଗ କେମିତି କଣ ଅଛି ଆପଣଙ୍କ ଆଡେ?
ହଁ ପାଗ ଏବେ ବର୍ଷା ଯିିପି ଯିିପି ହଉଥିଲା। ଛାଡ଼ିଛି ଆଉ।
ଆଜ୍ଞା ଏବେ ତ ମାନେ ଖରା ଏ ବର୍ଷ ତ ଖରା ପୁରା ବହୁତ ଜୋର ହେଇଥିଲା ତ ୟା ପରେ ବର୍ଷା ଋତୁକୁ ଆମେ ଅପେକ୍ଷା କରି କରି ଫାଇନାଲି ଏ ବର୍ଷା ତ ହଉଛି ଏ ଦି ଦିନ ହେଲା ତ ଲଗାତାର ବ ବର୍ଷା ସଉଛି।
ହଁ ଆପଣଙ୍କ ଘର କୋଉଠି?
ଆମର ଏପଟେ ଭୁବନେଶ୍ଵର।
ଭୁବନେଶ୍ୱର।
ଆଜ୍ଞା।
ହଁ ଭୁବନେଶ୍ୱର ରେ ତ ବର୍ଷା ହଉଛି ଲଗାତାର।
ଆଜ୍ଞା ତ ଆଚ୍ଛା ଆପଣ ଖରାକୁ ନେଇକି ଏ ବର୍ଷ କଣ କହିବେ? ମାନେ ଏ ବର୍ଷ ତ ବହୁତ ଲୋକ ବି ଅଂଶୁଘାତର ଶିକାର ହେଇଛନ୍ତି। ତ ଏ ବର୍ଷ ଖରାକୁ ନେଇକି ଆପଣ
ନାଇଁ ଅମ ଅପଟେ ଆମର ପଟେ ତ କାଇଁ ଅଂଶୁଘାତ କାଇଁ।
ଆଜ୍ଞା ତ ଆମ
ଖରା ଏମିତି ନର୍ମାଲ କଣ ଆଉ ହଁ ସେମିତି ହେଇଛି ଖରା କଣ କହିବି ଆଉ।
ଆଜ୍ଞା ତ ଆମର ବି ଏପଟେ ବହୁତ ନାଇଁ କିନ୍ତୁ ଆମର ଏପଟେ ବହୁତ ଖରା ହେଇଛି। ଲୋକ ତ ଘରୁ ବି ବାହାରି ପାଡ ପାରନ୍ତିନି, ଆଉ ଯେତେବେଳେ ବି କିଛି ଦ ଦରକାରୀ କାମ ଥିଲେ ଘରୁ ବାହାରନ୍ତି, ଆଉ ଖରାରେ ତ ପ୍ରାୟ ବି ଅଂଶୁଘାତରେ ଶିକାର ବି ମ ଧ୍ୟ ହୋଇଛନ୍ତି। ଆଜ୍ଞା ଆଜ୍ଞା ଆ କେଉଁ
ଗାଁ ଅପେକ୍ଷା ଭୁବନେଶ୍ଵରରେ ବେଶୀ ଖରା ।
ଆଜ୍ଞା।
ଗଛ ପତ୍ର ନାହିଁ କିଛି ନାହିଁ ଖୋଲା ଆକାଶ । ଖରା ତ ଅଭିଅସଲି ହବ ।
ଆଜ୍ଞା ଯୁଆଡେ ଦେଖନ୍ତୁ କେବଳ ଘର କୋଠା ବାଡ଼ି ହିଁ ତ ଗଛ ଲତାର ବି ବହୁତ ଭା ସବୁ ଦେଖିବାକୁ ମିଳୁଛି ।
ଆଜ୍ଞା।
ଆଜ୍ଞା ତ ସାଧାରଣତଃ ଗ୍ରାମାଞ୍ଚଳରେ ବି ବହୁତ କିଛି ଆଉ ବିଲ ବାଡି ଥାଏ, ଗଛ ଥାଏ, ବାରିପଟ ଥାଏ, ତ ସେଇଆଡେ ବେଶୀ ମାନେ ଟିକେ ଥଣ୍ଡା ଲାଗି ଥାଏ। ଖରା ଦିନେ ଆପଣ ଚାହିଁଲେ ସେଠି ବି ଯାଇକି ବସିକି ଶାନ୍ତିରେ ବସିପାରିବେ । କିନ୍ତୁ ଏଠି ତ ଯେତେ ବହୁତ ଖରା ହିଁ ହଉଛି।
କଣ କହିଲେ?
ଆଜ୍ଞା, ତ ଆପଣଙ୍କ ଆଡେ ମାନେ ପାଗ ଏମିତି ଖାଲି ବର୍ଷା ଝିପି ଝିପି ହଉଛି ନା ଭଲ ମାନେ ପୁରା ଜୋରରେ ବର୍ଷା ହଉଛି?
ଜୋରଦାରିଆ ନାଇଁ ସକାଳେ ଟିକିଏ କଣ କହିଲ ପକେଇ ଦେଇଥିଲା ଦଶ ପନ୍ଦର ମିନିଟ୍ ଜୋରେ ଦେନ୍ ଦିପରେ ଝିପ୍ ଝିପ୍ ହେଲା ଆଉ ପକେଇନି ଆଉ ।
ଆଛା ତ ଅ ଯଦି ଆପଣ ଦେଖନ୍ତି, କେହି ଜଣେ ଅଂଶୁଘା ଅଂଶୁଘାତରେ ଶିକାର ହେଇକି ପଡିଛନ୍ତି, ତ ତାଙ୍କୁ ଆପଣ କେମିତି ସାହାଯ୍ୟ କରିବେ?
ଅଂଶୁଘାତରେ ଶିକାର ହେଇଛି, ତାକୁ ଫାଷ୍ଟ ଓଦା କପଡା ପାଣି ଫାଣି ଟିକେ ଦିଆହବ।
ଆଜ୍ଞା।
ହୁଁ ଦେନ୍ ଆମ୍ବୁଲାନ୍ସ ଡାକିକି ତାକୁ ମେଡିକାଲ୍ ନବାକୁ ପଡିବ ।ଆମେ ଥୋଡ଼ି ନା ପାଖେରେ ସବୁ କିଛି କରି ପାରିବ ।
ଆଜ୍ଞା, ତ ସାର୍ ଆମେ ତ ପ୍ରଥମ ତ ଦେଖିବା କି ଯଦି ଜଣେ ଅଂଶଘାତରେ ଶିକାର ହେଇଛନ୍ତି ତ ତାଙ୍କୁ ପ୍ରଥମେ ଫାଷ୍ଟ ଗୋଟେ ଗଛ ତଳ ହଉ କି, ଛାଇ ଜାଗା ଦେଖିକି ତାଙ୍କୁ ବ ବସେଇବା ।ଆଉ ତାଙ୍କୁ ଓଦା କପଡା ହଉ, ତାପରେ ପାଣି ହଉ କି ଗ୍ଲୁକଣ୍ଡି ହଉ ବସେଇ ତାଙ୍କୁ ଆଣିକି ଦେଲେ। ସେ ସେ ଟିକେ ଜଲଦି ମାନେ ଚେତା ଫେରି ଆସନ୍ତି। ଆଜ୍ଞା, ତ ସାଧାରଣତଃ ପାଣି ଦେଇଥାଉ ତ ଆଜ୍ଞା । ଆଜ୍ଞା ତ ଯଦି ସୁବିଧା ଥିବ ତ କିଛି ଆଜ୍ଞା ତ ତାପରେ ତାଙ୍କ ଚେତା ଫେରିଲା ପରେ, ତାପରେ ପାଖ ହସ୍ପିଟା ଲ୍ କୁ ନେଇଗଲେ ବି ବହୁତ ଭଲ କଥା ହୁଅନ୍ତା। ତ ଏମିତି ଆମେ ସାହାଯ୍ୟ କରିପାରିବା।
କରିଛନ୍ତି ଆପଣ କେତେବେଳେ ସାହାଯ୍ୟ?
ନା ସେମିତି ନାହିଁ ଆପଣ ଦେଖୁଥିବେ ପ୍ରାୟତଃ ଟିଭିରେ ଆଡଭଟାଇଜମେଣ୍ଟ ଆସେ। ଯଦି କେହି ଅଂଶୁଘାତର ଶିକାର ହେଇଥାନ୍ତି ତ ଏସବୁ କରିବା ଉଚିତ। ଲୋକମାନଙ୍କ ପାଖକୁ ଏଇଟା ଗୋ ଗୋଟେ ମାନେ ଏକଜାମ୍ପୂଲ୍ ଦିଆଯାଏ କି, ଯିଏ ଯାହା ମାନେ ଅଂଶୁଘାତରେ ଶିକା କାର ହେଲେ, କଣ କେମିତି କରିବା ଦରକାର କି ସାଙ୍ଗେ ସାଙ୍ଗେ କଣ କଲେ ଠିକ ହବ? ଆଉ ଆଜିକାଲି ତ ମାନେ ଦେଖୁଥିବେ ଯାହା କିଛି ବି ମାନେ ନ୍ୟୁଜରେ ବି ଯଦି କିଛି ଘଟେ ପିଲା ତ ଟିଭିରେ ଦେଖି ପାରିବେ ମୋବାଇଲ ରେ ବି ଆପଣ ସାଙ୍ଗେ ସାଙ୍ଗେ ବି ଖବର ପାଇପାରିବେ, ତ ବହୁତ କି କିଛି ସୁବିଧା ଏବେ ଅଛି ।ଆଗରୁ ତ ଲୋକମାନେ ସେତିକି ସୁବିଧା ସୁଯୋଗ ନଥିଲି କିନ୍ତୁ ଏବେ ତ ବହୁ
ଅଂଶୁକାତ ଅଂଞ୍ଚୁକାତ ହବାଠୁ ତା ପୂର୍ବରୁ ଆମର ପ୍ରତିକାର କରିବା ସେଇଟା ନିହାତି ଦରକାର। ବୁଝଲ କି?
ଆଜ୍ଞା।
ସେ ଯେ ଲୋକ ମନ ଇଚ୍ଛା ଖରାରେ ପଳାଉଛନ୍ତି। ମାନେ ପୁରା ଟାଣ ଖର ରେ ସେଇଟା ଭୁଲ ଏ ଦିଇ ଯା ଅଛନ୍ତି ଛତା ଖଦା କପଡା ସେଗୁଡା ନେଇ ପାଣି ବୋତଲ ନେଇ ଯିବା ଉଚିତ
ଆଜ୍ଞା।
ବୁଝିଲେ କି ସେଗୁଡା ଫାଷ୍ଟ ସେମାନେ କଲେ ହିଁ? ଦେନ୍ ଅଂଶୁଙ୍କରେ ହି ବସିବେ ଆଉ ଆମେ ଯେତେ ଯାହା ଲୋକ କଣ କହିଲେ ବି ସିଏ ଶୁଣିବାର ନହିଁ ଯିଏ ଯାହା ମନ ଇଚ୍ଛା ସେଏ ଚାଲିଲା ବୁଝିଲେ କି ଆଉ ପ ରେ କଲା ଆଉ କିଛି ହେଇପାରିବନି।
ଆଜ୍ଞା। ଏ ତ ଆପଣ ବି ଯେମିତି କହିଲେ କି ଆ ସହରାଞ୍ଚଳରେ ମାନେ ବେଶୀ ଖରା ହିଁ ହଉଛି। ଆଉ ଠିକ କଥା ତ ମାନେ ଯୋଉ ଜାଗାରେ ଗଛ ନଥିବ ତ ସେଇ ଜାଗାରେ ତାପମାତ୍ରା ହିଁ ବୃଦ୍ଧି ହବ ତ ନିଜ ଆପଣ ଦେଖୁଥିବେ ପ୍ରାୟତଃ ବେଶୀ ଜାଗାରେ ଗଛ କଟା ହେଇକି ଘର ତିଆରି ହଉଛି ରାସ୍ତା ତିଆରି ହଉଛି ଆଉ କଳକାରଖାନା ବି ମଧ୍ୟ ହଉଛି ତ ଏହା ଦଵାରା କେତେ ଲକ୍ଷ ଗଛ ବି କଟା ହଉଛି ଆଉ ଯଦି ଆମେ ବି ଯଦି ସେଇ ଗଛ କ କାଟୁଛନ୍ତି ତ ତାର ପୁଣି ତାକୁ ପୁଣି ଆଉ ଥରେ ଯଦି ଆଉ ଗୋଟେ ଜାଗାରେ ଲଗାନ୍ତେ ତ ଯୋଉ ଗଛ ଆମେ ଗାଟିବା ତ ତାର ବି କିଛି ଆମେ ପା ସେଇ ପରିମାଣରଳ ଆମେ ତ ଅଲଗା ଗଛ ଲଗେଇକି ବି ପାଇପାରିବା
ଆଜ୍ଞା କିମୁ ସରକାର ଚାହୁଁନି ସେଇଟା। ସରକାର ଚାହୁଁଛି ଯେତେ ଶୀଘ୍ର ଲୋକ ମରନ୍ତି ଡନ୍ସାଇଜାବତି
ଆଜ୍ଞା ତ ସେସବୁ ବି ତାର ବି ଆଜ୍ଞା। ସବୁ ବୃକ୍ଷ ଦବ ସବୁ ରଖିଥାନ୍ତି କି ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଆ ଏମିତି ବି କିଛି ଆଜ୍ଞା ଆଡଭଟାଇଜ ବି ମଣ୍ଟ ଦେଖେଇଥାନ୍ତି କି ଗଛ ଲଗାନ୍ତୁ ସେମିତି ବି କିଛି ପ୍ରାୟ ଦେଇ ଥାନ୍ତି କି ଲୋକମାନଙ୍କ ପାଖକୁ ଖବର ଯେମିତି ଯାଉ ଯଥା ଯେମତି ବହୁତ ଶୀଘ୍ର ଅଳ୍ପ ସମୟରେ ଆଇକି
ଏବେ ଏମିତି ସିଚୁଏସନ ହେଲାଣି ଯେ ଲୋକଙ୍କୁ ଜାଗା ମିଳୁ ତା ଜଙ୍ଗଲ କାଟ ମାନେ ଘର କରିବେ କାରଖାନା କରିବେ ମାନେ ମନ ଇଛା ଆଉ ଯାହା ଆଉ। ଆ ତମକୁ ନିହାତି ଦରକାର ଜଙ୍ଗଲ ଜଙ୍ଗଲ ଖାଇକି ମାନେ ଏତେ ଅସୁବିଧା ମ ଏଇଥିରେ ଜଙ୍ଗଲ କାଟି ପକଉଛନ୍ତି।
ଆଜ୍ଞା ଆହୁରି ପୁଣି ଯୋଉ ଆମେ ବି ଗଛ କାଟିଲେ ବି ଯୋଉ ତ ସେଇ ଗଛର କାଠରୁ ତ ଆମେ ବହୁତ କିଛି ଘ ଘରକଣା ଜିନିଷ ବି କରିଥାଉ ଆପଣ ଦେଖୁଥିବେ ଖଟ ଦେଖନ୍ତୁ ଆଲମାରି ଦେଖନ୍ତୁ ଟେବୁଲ ବି ଦେଖନ୍ତୁ ଯୋଉ କବାଟ ବି ଦେଖନ୍ତୁ ସେ ସବୁ ବି ଆମେ ଗଛରୁ ପାଇଥାଉ ଆଉ ଗଛରେ ତ ଆମେ ବହୁତ କିଛି ଜିନିଷ ପାଇଥାଉ ଆମେ ସାଧାରଣତଃ ଯୋଉ ସଜନା ଶାଗ ବି ଖାଇଥାଉ ତା ଛୁଇଁ ବି ଖାଇଥାଉ ଫଳ ବି ଖାଇଥାଉ ଗଛ ତ ଆମର ବହୁତ ଉପକାର କରୁଛି ଆଉ ତ ସେଇ ଅନୁସାରେ ଆମେ ଯେତିକି ଗଛ ବି କାଟୁଚେ ଆଉ ସେତିକି ଗଛକୁ ପୁଣି ଯଦି ଲଗ ଲଗାନ୍ତେ ଗୋଟେ ଗୋଟେ ବେସି ନାଇଁ ଗୋଟେ ଗଛ ଯଦି ତାକୁ ଲଗେଇକି ତାକୁ ବଡ କରନ୍ତି ତ ସେଇ ଗଛରେ କେତେ ପରିମାଣରେ ଆମେ ପୁଣି କିଛି ଫଳ ସଂଗ୍ରହ କରିପାରନ୍ତେ କି ଖାଦ୍ୟ ବି ପାଇପାରନ୍ତେ।
ହଁ। ତମଭଳିଆ ଯଦି ସମସ୍ତେ ଏମିତି ଚିନ୍ତାଧାରା ରଖନ୍ତେ ତାହେଲେ ଆମ ଦେଶ ଉନ୍ନତି କର
ଆଜ୍ଞା ତ ସରକାର ବି ଏସବୁ ପାଇଁ ଆଜ୍ଞା ଆଜ୍ଞା ତ ସରକାର ବି ଏସବୁ ଲୋକମାନଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରୁଛନ୍ତି। ତ ଦେଖାଯାଉ କେତେ ଦୂର ଲୋକମାନଙ୍କ ପାଖରେ ପହଞ୍ଚୁଛି ଆଉ ଲୋକମାନେ କେତିକି ସେ ଅନୁସାରେ ସଚେତନ ହଉଛନ୍ତି ଗଛ କାଟିବାକୁ ରୋକୁ ବି ଛନ୍ତି।
ଲୋକ ତ ଖାଲି ଗଛ କାଟିବାର ବ୍ୟସ୍ଥ କେହି ଲଗେଇ ବାରେ ବ୍ୟସ୍ତ ନାହିଁ।
ଆଜ୍ଞା ତ ପ୍ରାୟତଃ ଏମିତି ଥାଆନ୍ତି ତଥାପି ଗାଁ ମାନଙ୍କରେ ଦେଖିବେ ଆପଣ ମାନେ ପୁରା ଗୋଟେ ଘରେ ଗୋଟେ ଆଁ ଘରେ ଯଦି ଆପଣ ଏସି କି ଫ୍ୟାନ ରେ ଯଦି ବସିବେ ଯେତିକି ଶାନ୍ତି ମିଳିବନି ଯଦି ଗାଁ ର ଗାଁ ପରିବେଶ ରେ ଆପଣ ଦେଖ ଦେଖିବେ ମାନେ ପୁରା ଖୋଲା ଫାଙ୍କା ଏରିଆରେ ଗଛ ଥିବ ଗଛ ଛାଇ ତଳେ ବସିବେ ସେଠି ଯ ଅନୁଭବ ଟା ହେଇଥାଏ ସେଟା ଆଉ କୋଉଠି ବାହାରେ ଏମତି ମିଳିନଥାଏ। କିନ୍ତୁ ଘର ଭିତରେ ବସିକି ଆପଣ ଦେଖ ଯଦି ବି ଯିଏ ଘର ଭିତରେ ଆଜ୍ଞା ଆଜ୍ଞା।
ବସିଛ ଆମ୍ବ ଚଟଣି ବସିଛ ଫିଲ୍ କରିଛ?
ଅ ନା ସେମିତି କିଛି ନାହିଁ ମାମୁଁ ଘରକୁ ଯେତେବେଳେ ଯାଏ ତୋ ବାରିପଟେ ବସିଛି ସେଠି ଥଣ୍ଡା ଲାଗେ ପୁରା ଗଛ ଛାଇ ଛାଇଆ ହେଇଥିବ ତ ବହୁତ ଭଲ ଲାଗେ।
ତାଠୁ ବଢିଆ ଲାଗିବ ତୋଟା ରେ ବସିଵା ଆମ୍ବତୋଟା। ଗଛକୁ ଗଛ ଲାଗିକି ଥିବ ପୁରା ଛାଇ ପଡିଥିବ ପବନ ହଉଥିବ ଏଇଠି ବେଶୀ ମଜା ଲାଗେ ଏସି ଫ୍ୟାନ କୁଲର ଫୁଲର ସବୁ ତା ଆଗରେ ହାର ମାନିଯିବ।
ଆଜ୍ଞା ଆଜ୍ଞା ଯୋଉ ଏସି ରେ ଯୋଉମାନେ ବେଶୀ ଟାଇମ ରହୁଛନ୍ତି ତ ସେମାନେ ବାହାରକୁ ସବୁବେଳେ ଥଣ୍ଡାରେ ରହିଲେ ତ ବାହାରକୁ ଟିକେ ଗଲା ମାତ୍ରେକେ ତାଙ୍କର ମାନେ ସେ ବହୁତ ଗ ମାନେ ବା ତାପମାତ୍ରା ସହି ପାରନ୍ତିନି ସେମାନେ ତାଙ୍କ ବଡି ପୁରା ଏସିରୁ ହଁ ପୁରା କୋ ମାନେ ଥଣ୍ଡା ନେଇଯାଇଥାଏ କି ସେ ବାହାର ତାଙ୍କ ମାତ୍ରାରେ ସହିପାରନ୍ତିନି।
ଆଜ୍ଞା।
ଆଜ୍ଞା। ଆଛା ତ ସାର୍ ମୋର ଏବେ ଗୋଟେ ଜରୁରୀ କଲ୍ ଆସି ତ ମୁଁ ଆପଣଙ୍କ ସହ ଆଉ କେବେ ସୁଯୋଗ ପାଇଲେ କଥା ହେବି।
ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା।